ହେଲୋ।
ସାର୍ ନମସ୍କାର ଶୋଇପଡିଲେଣି କି କଣ।
ନାଇଁ ସାର୍ ଶୋଇନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ତ ଅଛି।
ଆଛା ଆପଣଙ୍କର ଅଁ ଦିନ ତମାମ। ଖଟ ଆପଣ ଖଟଣି ହଉଥିବ ପରିଶ୍ରମ ହେଉଥିବ ସେଥିପାଇଁ ମୁଁ ଭାବିଲି ଆପଣଙ୍କୁ ଦର ରାତି ଏବେଠାରୁ ନିଦ ହେବ ନାହିଁ। ଆଉ ମଁ ଭାବିଲି ଶୋଇ ପଡିଥିବେ ବୋଲି କଣ ଖାଇଲେ।
ଏ ଭାତ ଡାଲି ଆମର ମିଠା ଆଳୁ ଭଜା ଆଉ।
ମୁଁ।
ଏ ସରି ତରକାରୀ ତରକାରୀ ମୁନିକା ମାନେ ସେରା ଆପଣଙ୍କୁ ଚୁଇଁ କହୁଛନ୍ତି ଚୁଇଁ।
ଚୁଇଁ ଓ ସଜନା ଛୁଇଁ।
ସଜନା ଛୁଇଁ ସେରା କୁ ଆମର ସେପଟେ ସାର ଆମେ କୁହନ୍ତି। କହିଛନ୍ତି ଆମର ମୁନିକା ମୁନିକା ଗଛ ଦେବ ସାର୍ ମୁନିକା ତ ତାର ଗଛ ନା। ତେଣୁ ତାର ମୁନିକା ବୋଲି ତ ଆମେ କହୁ।
ମୁନିକା ତ ଏକ ଦ୍ରାବିଡ ଶବ୍ଦ। ଆପଣ ମୁନିକା ଆପଣଙ୍କ କଣ ଦ୍ରାବିଡିଆନ।
ତାହାଲେ ଆଉ ବ୍ରହ୍ମପୁର ପାଖପାଖି ତ ଲୋକ ତ ସିଏ ପ୍ରକାର ଆନ୍ଧ୍ର ଆଉ ଦ୍ରାବିଣ ତ ମିଶେଇ କି ପାଖପଖି ଲାଗିଚି ଏ କଥାଟା।
ସେ ପ୍ରଭାବ ଆପଣଙ୍କ ଉପରେ ପଡୁଛି, ଆଉ ଠିକ ଅଛି ଜାଣିଲି ଜାଣିଲି। ଆଉ ସେଭଳି କୌଣସି ଶବ୍ଦ ଆପଣଙ୍କୁ। କଣ କୋଉ ଦ୍ରବିଡିଆନ ଶବ୍ଦ ଆପଣଙ୍କ ପ୍ରଭାବ ପ କୋଉଛି।
ସାର୍ ଦ୍ରାବିଡି ଶବ୍ଦ ତା ମଧ୍ୟରେ ଆଉ ଓଡିଆ ଶବ୍ଦ ଭିତରେ ପାର୍ଥକ୍ୟ ତ ମୁଁ ସେତେ ଜାଣିନି ଆପଣ କହିଲେ ମୁଁ ଚାହୁଁ ଏଇ ତାର ଅ ବିବେଧିକରଣ କରିପାରି ସେଠି ଟିକେ ଟିକେ କହିକିରି ଆଉ।
ଏ ଦ୍ରାବିଡି ଆନ ଶବ୍ଦ ସାର୍ ବହୁତ। ତ ଛୁଇଁ ଆପଣ ଦେଖନ୍ତୁ ଆଁ ଏମିତି ମୁନି। ଗା କାଟି। ଆ ଡବା ଏମିତି ଶବ୍ଦ ଗୁଡାକ ସବୁ ଦ୍ରବିଡ଼ିଆନ ଶବ୍ଦ! ଆମେ ଯୋଉଡାକ ବ୍ୟବହାର ବି ବେଳେ ବେଳେ କରିଦଉ। ଠିକ ଅଛି ସାର୍ ଆଉ ଆପଣ ଆଁ ନିଜେ ରୋଷେଇ କରୁଛନ୍ତି।
ହଁ ସାର୍ ନିଜେ ହିଁ କରିବାକୁ ପଡୁଛି ରୋଷେଇ ଆଉ, କିଏ ଅଛି ରୋଷେଇ କରିବା ପାଇଁ।
ହଁ ଘରେ ରହୁନାହାଁ ନ୍ତି, ଘରେ ମାଆଙ୍କ ହାତ ରନ୍ଧା ଖାଇବେ ମା ବହୁତ ସୁନ୍ଦର ସୁନ୍ଦର ସ୍ଵାଦିଷ୍ଟ ଖାଦ୍ୟ ବନଉଥିବେ।
ହଁ ସାର୍ ସମସ୍ତେ ତ ଘରେ ରହିବା ପାଇଁ ଇଚ୍ଛା‌ କିନ୍ତୁ ଅର୍ ଅର୍ଥ ଉପାର୍ଜନା ପାଇଁ ତ, ଆମକୁ ସାରା ବାହାର ଦେଶ ବାହାର ରାଜ୍ୟ ବାହାର ଜାଗାକୁ ଯାଇ କିରି ଇଏ ଆମର ପରିଶ୍ରମ କରିବାକୁ ପଡେ କି ନିଜର ଅର୍ଥ ଉପାର୍ଜନ ପାଇଁ ଜୀବିକା ନିର୍ବାହ ପାଇଁ। ବ୍ୟବସ୍ଥା କରିବାକୁ ପଡୁଛି। ଆଉ ସେ ତେଣୁ ଆମେ ବାହାରେ ଆଇକା ରଉଛୁ ଆଉ।
ଆପଣଙ୍କ ଘରେ କଣ ବ୍ୟବସ୍ଥା ସବୁ ହଉଛି। କାର୍ଯ୍ୟକ୍ରମ ସବୁ ବାପା କଣ କରନ୍ତି କାର୍ଯ୍ୟ ସବୁ। କୁଟୀଳ ଶିଳ୍ପ ବ୍ୟବସାୟ କିଛି ଆପଣଙ୍କର ଅଛି କି।
ନାଇଁ ସାର୍ ଆମର ସେମିତି କିଛି‌ ଦୈନନ୍ଦିନ ଆ ଆୟ ହେଲାପରି ସେପରି ଆମ ଆମର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଜୀବିକା ନିର୍ବାହ ପାଇଁ ସାର୍ ଆମେ ତ ଆଉ ଗୋଟିଏ ବୃତ୍ତି ପନ୍ଥା ଆପଣେଇଛୁ ସେଇଟା ହେଲା ଆମର। ଆଁ ଗୋପାଳନ ଆଉ ପଶୁ ପାଳନ। କିନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ତାହା ଏତେ ବି ଲାଭ ଦାୟକ ନାହିଁ। କାରଣ ଜନସଂଖ୍ୟା ବୃଦ୍ଧି ସମୟରେ। ଆଉ ସେଇ ଯୋଉ ପଶୁ ପଖ ପଶୁମାନଙ୍କୁ ଆଉ ଚରାଇବା ପାଇଁ ତାର ସ୍ଥାନ ନାହିଁ। କି ଆମେ ତାଙ୍କୁ ରଖିବା ପାଇଁ ମଧ୍ୟ ଆମ ପାଖରେ ଆଉ ସ୍ଥାନ ନାହିଁ। ତ ସମସ୍ୟା ମଧ୍ୟ ସେଇଠି ମଧ୍ୟ ପ୍ରବଳ ହଉଛି।
ଆପଣ ଗୋ ଚାଷ ଆଉ ଅ ଏ ଯୋଉ ପଶୁ ଚାଷ କରୁଚନ୍ତି ବା ପାଳନ କରୁଚନ୍ତି। ଓ ସେଥିରେ ଆପଣ ଅ କେତେ ପଶୁ ରଖୁଛନ୍ତି। ଆଉ କେମିତି ପଶୁର ତାର ଯୋଉ ଯ ଉ ମାନେ ବ୍ୟବସ୍ଥା ସରକାରଙ୍କ ତରଫରୁ କଣ ରହୁଛି। ଆପଣଙ୍କର ଯୋଉ ଅ ଧରନ୍ତୁ, ଛେଳି ଆଣିବେ କି ମେଣ୍ଢା ପଶୁ ପାଳନ କରିବେ ତାର ଯୋଉ ପ୍ରଜାତି ଗୁଡିକ ଭଲ ପ୍ରଜାତିର ଆପଣ କେମିତି ଜାଣୁଛନ୍ତି। ଆଉ କେମିତି ବ୍ୟବସାୟ କରୁଚନ୍ତି ଟିକେ ଜଣେଇଲେ ଭଲ ହୁଅନ୍ତା।
ହଁ ସାର୍ ତାହେଲେ ବଢିଆ ଭଲ ପ୍ରଶ୍ନଟି ଆପଣ ପଚାରିଲେ। ଏହା ସମସ୍ତ ଲୋକମାନେ ପ୍ରତି ଜାଣିବା ଦରକାର ମଧ୍ୟ ଅଛି। ଦେଖନ୍ତୃ ସାର୍ ଆପଣ ଯଦି ନୂଆ ଯଦି ପଶୁପାଳନ କରୁବା ଆରମ୍ଭ କରୁଛନ୍ତି। କିମ୍ବା ଗୋପାଳନ କରିବା ଆରମ୍ଭ କରୁଛ ଛନ୍ତି, ତାଲେ ସରକାରଙ୍କର ବିଭିନ ନ୍ ଯୋଜନା ଗୁଡିକ ମଧ୍ୟ ଉପଲବ୍ଧ ଅଛି। ଯୋଉଟାକୁ ଆପଣଙ୍କୁ କମ୍ ସୁଧ ହାରରେ ପଶୁ ଆମର ଆମର ପଶୁ ମାନ ପାଳନ କରିବା ପାଇଁ ହେଲକି ଆପଣଙ୍କୁ ପ୍ରଦାନ କରାଯାଇ ପାରିବ ସେଥିମଧ୍ୟରୁ ପ୍ରମୁଖ ଯୋଜନା ଟି ଆମର ଶୁଣିଥିବି ମଧ୍ୟ ଯୋଉଟା ହଉଚି ଆମ କହୁଛନ୍ତି କାମଧେନୁ ଯୋଜନାବୋଲିକିରି।
ହଁ ହଁ ହଁ କାମଧେନୁ ଯୋଜନା ଗାଈ ମାନଙ୍କୁ ଦିଆ ହଉଚି ଗାଈ ଗାଈ ବଡ ବଡ ଗାଈ ଗୁଡା ଦିଆ ହଉଚି ସେଇ କାମ ଧେନୁ ଯୋଜନାରେ।
ତ କିଛି ଅର୍ଥ ଆପଣଙ୍କୁ ରାଶି ପ୍ରଦାନ କରାଜୀବ ସେଇ ଅର୍ଥ ରାଶିରେ ଆପଣ କଣ କରିବେ ନା ନାଇକିରି ଆପଣ ଗାଈ ଆପଣ ଯାଇକରି ଆ କିଣି ଆଣିକି ନିଜେ ଘରେ ପାଳନ କରିବେ ଆଉ ତା ରକ୍ଷଣ ବେକ୍ଷଣ କରିବେ ଯଦି ତାର ଯଦି କୌଣସି ପ୍ରକାର୍ ଅସୁବିଧା ହେଲା ତାହେଲେ ତା ପାଇଁ ଇନ୍ସୁରାନ୍ସ ଆପଣଙ୍କର ସରକାରର ଗ୍ରହଣ କରିଥିବେ ତାହେଲେ ସେ ଗାଇ ଯଦ କୌଣସି ଅସୁବିଧା ହେଲା ତାହେଲେ ଆପ୍ କୌଣସି ଇନ୍ସୁରାନ୍ସ ରାସି ଆଉ ଯୋଉ ଯୋଉ ଦିଆଯାଇଥିବ ଅର୍ଥ ମଧ୍ୟ ଆପଣଙ୍କୁ ପ୍ରଦାନ କରାଯିବ ସେଥିରେ କି ଏ ଯୋଜନା ଥିଲା ଆହୁରି ମଧ୍ୟ ବିଭିନ୍ନ ପ୍ରକାର ଆମର ଯୋଜନା ଅଛି। ଆପଣ କହିଲେ ଆମର ମା ମେଣ୍ଢା ପାଳନ ପାଇଁ ହେଲେ ଛେଳି ପାଳନ ପାଇଁ ବଲିକିରି ତ ସେଇପରି ଯୋଯନା ମଧ୍ୟ ଏମିତି ଆଉ ଅଛି କେତେଭଳିଆ ଯୋଜନା ସବୁୁଠୁ ଯୋଜନାକୁ ପାଳନ କରିଲେ ଆପଣ ଭଲସେ ଆପଣ କରିପାରିବେ। ପସ୍ତେଶ
ଆମର ପାଖରେ
ଆପଣ ଯଦି କେମିତି କରିବାକୁ ଚାହୁଁଚନ୍ତି ଯଦି ଗୋଟେ ଯୋଜନା ହେଇଲା ଯୋଜନା ହେଲା ପରେ ଆପଣ ବିଭିନ୍ନ ପ୍ରକାର କଣ ଅ ମିଳିବ ଅର୍ଥ ରାଶି ମିଳିବ ସେଇ ଅର୍ଥ ରାଶିରେ ଆପଣ ନିଜ ଗୁହାଳ ନିର୍ମାଣ କରିବେ। ସେ ଗୁହାଳ ଭିତରୁ ଆପଣଙ୍କ ଗୋଟେ ନାମ ହେଲା ଆଦର୍ଶ ଗୁହାଳ ବୋଲି ଗୋଟେ ଯୋଜାନ ଚାଲିଛି। ସେ ଆଦର୍ଶ ଗୁହାଳରେ ଆପଣଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଆପଣଙ୍କୁ ଅର୍ଥ ରାଶି ପ୍ରଦାନ କରାଯିବ ସରକା କାରଙ୍କ ତରଫରୁ ତା ବୋଲି ଆପଣ ଗୋଟେ ଆ ଗୁହାଳ ବନେଇବେ ତାର କେତେ ପଶୁ ମାନଙ୍କର ସଂଖ୍ୟାକୁ ଧରିକିରି ଆପଣଙ୍କ ସ୍କୋୟାର୍ ଫୁଟ ଅନୁଯାୟୀ ତାର ଅ ବନେଇବେି ଆମର ଗୁହାଳ ଗୁହାଳ ବନେଇିଲା ପରେ ତାକୁ ଆପଣ ଆପଣ ଆ ପଶୁ ଆପଣ ରଖିକରି ଆପଣ ପଳନ କରିକିରି ଚାରା ଦେଇକି ସେମାନଙ୍କୁ ଆ ପଢେଇକି ଆପଣ ପର ସମୟରେ ବିକ୍
ଠିକ ଅଛି ଆମର ସେପଟେ ଲୋକମାନେ ସବୁ ଉଁ ନେଇ ଯୋଉ ବ୍ରଏଲର କୁକୁଡା ଯୋଉ କୁକୁଡା ଚାଷ କରୁଛନ୍ତି ତାଙ୍କୁ କଣ କରୁ ଯୋଉ ଆମର ସୁଗୁନା ଆଉ ଅ ଭାରତର ଏମିତି କେତେକ ଯୋଉ କମ୍ପାନୀ ଅଛି ସେଗୁଡିକ ସବୁ ତାଙ୍କୁ ସବସିଡି ମାଧ୍ୟମରେ ଟଙ୍କା ଦଉଛନ୍ତି ସେମାନେ ଗୋଟେ ବହୁତ ବଡ ଘରଟେ କରୁଛନ୍ତି ଯୋଉଥିରେ ତାର ତଳ ଭାଗରେ ସେମାନେ କୁଟା ଏ ଯୋଉ ଗୁଣ୍ଡ ସବୁ ଧାନ ଚଷୁ ସେଗୁଡା ସବୁ ପକେଇ ତାର ତଳ ଟା ବେସ୍ ଟା କରୁଛନ୍ତି ଆଉ ସେଥିରେ ଯୋଉ ବ୍ରଏଲର ଛୁଆ ଗୁଡାକୁ ଛାଡୁଛନ୍ତି ଛୋଟ ଛୋଟ କୁକୁଡା ଛୁଆ ହ ତାକୁ ସେମାନେ ଦାନା ପାଣି ଆଲୋକ ଫ୍ୟାନ୍ ଏସବୁ ଦେଇ ପାବ ଦେଇ ତାକୁ ସେମାନେ ବଢଉଛନ୍ତି ଆଉ ବଢିଗଲା ପରେ ପାଖାପାଖି ତିନି ମାସ ରୁ ଚାରି ମାସ ଭିତରେ ସେଇଗୁଡିକ ସବୁ ବଢିଗଲା ପରେ କମ୍ପାନୀ କୁ ସେମାନେ ସୁଲଭ ଦରରେ ଏଁ ଯାହା ରହୁଛି ତାକୁ ଦଉଛନ୍ତି ପାଖାପାଖି ସେ ଅଞ୍ଚଳରେ ଅନେକ ଲୋକ
ହଁ ସାର୍ ସେମିତି ମଧ୍ୟ ଦର ଯୋଜନା ମ କେତେ ଗୁଡାକ ଅଛି ଆଉ ଯେତେ ଆପଣ ଆପଣ ମନେ ରଖିଥାନ୍ତନ୍ତି ଆପଣ ଯଦି ଗୋପାଳନ ପଶୁପାଳନ କନ କହେ ଯଲଦି ଆପଣ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆପଣ ସବୁବେଳେ ପ୍ରୟାସ କରିବେ ସେମାନଙ୍କୁ ଯେତେ ଆପଣ ପରିଷ୍କାର ପରିଚ୍ଛନ୍ନ ରଖିବେ ଆଉ ପାଣି ଠାରୁ ଯେମାନେ ସେମାନେ କେତେ ଦୂରେଇ ରଖିବେ? ତାହେଲେ ଆପଣଙ୍କର ପଶୁପାଳନ ରେ ଆପଣ ଅଧିକ ଲାଭ ଅର୍ଜନ କରିପାରିବେ ସେମାନେ କୌଣସି ପ୍ରକାର ରୋଗ ଗ୍ରସ୍ତ ରହିବେ ନାହିଁ ଆପଣଙ୍କ ଅଧିକ ଲାଭ ଅର୍ଜନରେ ଆପଣ ଗୋଟେ ଆଶା ଗୋଟେ ଆସିବେ ସେଥିରେ
ମୋର ଇଛା ନାହିଁ ପଶୁ ପାାଳନ କିମ୍ବା ଏଇ ଯୋଉ ଗୋ ପାଳନ ରେ ମୋର ଇଚ୍ଛା ଅଛି ମାଛ ଚାଷ ରେ ପୋଖରୀରେ ମାଛ ଚାଷ କରିବାର ମୋର ବହୁତ ଇଚ୍ଛା ମତେ ମାଛ ଅ ଚାଷ କରିବାକୁ ଆ ମାଛ ଯୋଉମାନେ ଚାଷ କରିଥାନ୍ତି ତାଙ୍କୁ ଦେଖିବାକୁ କିମ୍ବା ମାଛ ଧରିବାକୁ ମାଛ ଖାଇବାକୁ ମାଛ କ ମାନେ ଯୋଉ ବିକ୍ରି କରିବା ସମୟରେ ଯୋଉ ମାଛକୁ ଯୋଉ ପୋଖରୀରୁୁ ଧର ଯାଏ ତାର ଦେଖିବା ଆଗେ ତ ମତେ ବହୁତ ସୁନ୍ଦର ଲାଗେ ଆଉ ମୁଁ ମାଛ ବି ମୁଁ ମାଛ ଚାଷ କରିବା ଆଉ ଚିଙ୍ଗୁଡି ଚାଷ କରିବାକୁ ମତେ ବହୁତ ଇଛା ଅଛି ଚିଙ୍ଗୁଡି କଙ୍କଡା ମାଛ ଏଥିରେ ବ ବର୍ତ୍ତମାନ ସମୟରେ ଓଡିଶାରେ ବହୁତ ଲାଭ ଲୋକ ପାଉଛନ୍ତି ଆମର ସେପଟେ ଜାଗା ବହୁତ ଅଛି କିନ୍ତୁ ଏଇ ପୋଖରୀ ବ୍ୟବସ୍ଥା କରି ଆଉ ଆ ଯୋଉ ମାଛ ଛାଡିବା ତାର ଯୋଉ ପ୍ରକ୍ରିୟା କରିବା ଏଗୁଡିକ ପାଇଁ ଟିକେ ଅ ବ୍ୟୟବହୁଳ ଅର୍ଥ ଦରକାର ଆଉ ଯୋଉଥିରେ ଆମ ପାଖରେ ସେଟା ସମ୍ଭବ ହଉନାହିଁ ବୋଲି ଆମେ କରିପାରୁନାହୁ ନହେଲେ ମୋର ବହୁତ ଇଚ୍ଛା ଅଛି ଯଦି ନିଜର ଜାଗା ଥାଆନ୍ତା ତାହେଲେ ମୁଁ ପୋଖରୀ ଖୋଳି ଆମର ମା ମାଛ ଚାଷ କରନ୍ତି ବହୁତ ଇଛା ମାଛ ଚାଷ କରିବାକୁ ଭଲ ଭଲ ବିହନ
ଆଛା ଆଛା ତାହେଲେ ତାହେଲେ ବଢିଆ ସାର୍ ଆପଣଙ୍କର ଦେଖି ଆପଣ ଯଦି ମାଛ ଚାଷ କରିବେ ତାହେଲେ ମଧ୍ୟ ଆପଣଙ୍କୁ ଯଦି ଲାଭଦାୟକ ସେଇଟା ହବ ଆଜିକା ଦିନ ତ ମାଛ ଚାଷ ମାଛର ଚାହିଦା ଢେର ଅଧିକ ଆପଣ ମାର୍କେଟରେ ବଜାରରେ
ଆମ
ସବୁ ଜାଗାରେ ଆଜ୍ଞା ସାର୍
କିଛି ରାଜ୍ୟରୁ ଆମର ମାଛ ସବୁ ଆମ ଦେଶ ଆମ ରାଜ୍ୟକୁୁ ଆସୁଛି
ହଁ ସାର୍ ସମସ୍ତେ କୁହନ୍ତି ଯେ ଆନ୍ଧ୍ରାର ମାଛ ସମସ୍ତେ ଖାଆନ୍ତି। କାହିଁକ ଆନ୍ଧ୍ରାରେ ସାର ସେଇ ଟିକେ ମଧୁର ଜଳ ଟିକେ ସେ କ ଟିକେ ଅଛି ଟିକେ ପ୍ଲସ ଆପଣ ସେପଟେ ଦେଖିବେ ଆପଣ ସବୁ ବ୍ୟବସ୍ଥା ଟିକେ ସେମାନଙ୍କର ଅଛି ମାନେ ପାଣି ଆ ସେମାନଙ୍କର ବ୍ୟବସ୍ଥା ଟିକେ ଅଛି
ସେମାନେ ବହୁତ ପରିଶ୍ରମୀ ସେଥିପାଇଁ ସେମାନେ ଦିନ ରାତି ଖରା ତରାରେ ସେମାନେ ବହୁତ ପରିଶ୍ରମ କରନ୍ତି ଆଉ ତାଙ୍କର ଜାଗା ଗୁଡ଼ିକରେ ସେମାନେ ସବୁ ପୋ ପୋଖରୀ ଖୋଳି ଦେଇଥାନ୍ତି ଯୋଉଥିରେ କି ସେମାନେ ମାଛ ଚାଷ କରି ଥାନ୍ତି ଆଉ ଆମ ଜାଗା ମାନଙ୍କରେ ଆମେ ତ ବିଲରେ ଚାଷ କରିବୁ ଧାନ ଗହମ ମୁଗ ବିରି ମାଣ୍ଡିଆ ଆଉ କେତେବେଳେ ଆମେ ମାଛ ଚାଷ କରିବୁ? ତେଣୁକରି ସମୟ ଦେଖି ସୁବିଧା ଦେଖି ଯେତେବେଳେ ଜାଗା କିଣିବି ବା ଜାଗା ହବ ବା ସରକାରଙ୍କ ଠାରୁ ଲିଜ ରେ ନେଇ ମଧ୍ୟ ଏଇ ମାଛ ଚାଷ ଚାଷ କରିବାର ପ୍ରୋଗ୍ରାମ ଅଛି ଭବିଷ୍ୟତରେ ଆଉ। ଆଉ ମୁଁ ନିଜେ ଜ୍ର ନିଜର ରୋଜଗାର କରିବା ସହିତ ଅନ୍ୟ ପାଞ୍ଚ ଜଣଙ୍କୁ ରୋଜଗାର ଦେଇପାରିବାର ଯୋଜନା ରଖିଛି ଦେଖିବା ଯାଉ କଣ ହଉଛି ସାର୍। ଆଗକୁ।
ଓ ଜାଦ୍ୱାରା ଆପଣ ତାହେଲେ ଯଦି ଚାହୁଁଛନ୍ତି ତାହେଲେ ମାଛ ଚାଷ ଆରମ୍ଭ କରିବେ ଏଥର ଆପଣ। ସରକାରଙ୍କର ବିଭିନ୍ନ ଯୋଜନା ମଧ୍ୟ ଲାଭ ଆସୁଚି ଆମର ଆପଣ ଜାଣି ସେ ମଧ୍ୟ ଯେ ଆମର ଆରମ୍ଭ ହେଇଥିଲା ଭାରତରେ। ଆଁ ହ୍ୱାଇଟ ହୁଇଟେ ହ୍ୱାଇଟ ରେଗୁଲେସନ ଟେ ଆପଣ। ସେଇଟା ଆରମ୍ଭ ହେଇଥିଲା ସିଲଭର ସିଲଭର ରେଭଲସନରେ ଆପଣ ଆରମ୍ଭ ହେଇଥିଲା ଆମର ଅ ଅ ମାଛ ଆଉ ଆଉ ବିଭିନ୍ନ ପ୍ର
ହ
କୃଷି ଜାତ ପଦାର୍ଥକୁ ଅଧିକ ଉନ୍ନତ କରିବା ପାଇଁ ମିଳିକିରି ଯୋଜନା ଆରମ୍ଭ କରିଥିଲେ ସରକାର।
କରିବା ସାର୍ କରିବା ସମୟ ହେଲେ ସବୁ କରିବା ଆଉ କେବେ ଆଉ କଥା ହବା ଆମେ କଣ ଚାଷ ବାସ କରିବା। ଆପଣଙ୍କୁ ଧନ୍ୟବାଦ ସାର୍ ଆପଣଙ୍କ ବିଷୟରେ କହିଲେ ରହିଲି ସାର୍। ନମସ୍କାର।